ହାଲୋ
ହଁ
କଁ କରୁଚ?
ବସିଥିଲି।
ଆଉ କୁଆଡେ ବୁଲିବାକୁ ଯିବା? ଏଇ ଜୁଲାଇ ମାସରେ ରଥଯାତ୍ରା ପଡ଼ୁଚି ବୁଲିବା ପାଇଁ ଯିବା ଟିକେ ପୁରୀ। ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଆଉ
ଏଇଠି
ସାଙ୍ଗ ହେଇକି ଯିବା ପୁରୀ, କୋଣାର୍କ, ଚନ୍ଦ୍ରଭାଗା। କି ଦର୍ଶନ କରିକି ଆସିବା। ମଜା ଆସିବ ଆଉ ୱାଟର ପାର୍କ ପୁଅ ବି ଟିକେ କହିଚି ୱାଟର ପାର୍କ ଯିବା ପାଇଁ।
ହୁଁ ଭଲ ହୁଅନ୍ତା ଏବେ ଛୁଟି ଅଛି ବି ଛୁଆଙ୍କର ଖରାଙ୍ଗ ପା ଖରା ପାଇଁ। ତ ଆଗକୁ ବି ରଥଯାତ୍ରା ଆସଚି ପୁରୀରେ ତ ଆମର ହୁଁ। ଓଡିଶାର ସବୁଠୁ ବଡ ପର୍ବ ରଥଯାତ୍ରା। ଭଲ ହୁଅନ୍ତା ଆମେ ବି ଦେଖିନେ କେବେ ଯାଇଙ୍କି ରଥଯାତ୍ରା। ରଥ ସମୟରେ ପୁଂ କେବେ ବି ଯାଇଙ୍କି ଦେଖିନେ। ଭଲ ଲାଗନ୍ତା ସମସ୍ତେ ଗୋଟେ ଯଦି ଯାଆନ୍ତେ ସାଙ୍ଗ ହେଇକି। ଉଁ ଫ୍ୟାମିଲି ସବୁ ମିଶିକି ମୋରବି ଗୋଟେ ପ୍ଲାନିଂ ଥିଲା ଆଗରୁ। ଜେ କେବେ କିନ୍ତୁ ଯାଇ ହୁଏନି କି କିଛି ହୁଏନି ତମେ ଯେହେତୁ କହିଲଣି ତ ପ୍ଲାନିଂ କରିକି ଗୋଟେ ବୁଲିଯିବା। ଆଁ ଛୁଆଙ୍କର ବି ଛୁଟି ଥିବ। ନୂଆ ସ୍କୁଲ ଖୋଲୁଥିବ। ଛୁଟି ହେଲେ ଚଳିବ ଦୁଇ ଚାରି ଦିନ ରହିବା। ସେପଟେ ବହୁତ ଯୋଉ ଜାଗା ଅଛି। ସେରା ବି ବୁଲିବା ମଜା କରିବା। ଆ ସମସ୍ତେ ଗଲେ ବି ଖୁସି ଲାଗିବ ଯେହେତୁ ଆମେ କୋଉଠି ଏକାଠି କେବେ ଫ୍ୟାମିଲି ବୁଲି ଯାଇନେ। ତ ବହୁତ ବଢିଆ ଲାଗିବ।
ହଁ ଆମେ ସମସ୍ତେ ସାଙ୍ଗ ହୋଇଇକି ଗଲେ ମଜା ଆସିବ। କେବେ ଯାଇନେ ସି ବିଚରେ ସେଠି ଗାଧୁଆ କତ କରିବା। ସେଡୁ ବୁଲିବା। ଲଞ୍ଚ ରେ ରହିବା, ବହୁତ ମଜାକରିବା, ଜଗା ଦର୍ଶନ ହେଇଯିବ। ଆଉ ଏପଟେ ଆସିକି ଭୁବନେଶ୍ୱରେ ୱାଟ ୱାଟର ପାର୍କରେ ଗୋଟେ ଦିନ ରହିକି ୱାଟର୍ ପାର୍କରେ ଇଞ୍ଜୟ କରିକି। ଭୁବନେଶ୍ଵରରେ ଯୋଉ ଜାଗା ଫାଗା ମନ୍ଦିର ଫନ୍ଦିର ଅଛି। ଲିଙ୍ଗରାଜ, ଆଉ ଧୋଳି, ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ ସବୁ ବୁଲାବୁଲି କରିକି। ଆଉ ପୁଣି ରିଟର୍ଣ୍ଣ କରିବା ଆଉ।
ମତେ ତ ବୁଲିବାକୁ ବହୁତ ଭଲ ଲାଗେ। କିନ୍ତୁ ସମୟ ହୁଏନି କେବେ ଯିବାକୁ। ଯେହେତୁ କହିଲଣି ବୁଲିଯିବା ପାଇଁ ଗୋଟେ ପ୍ଲାନିଙ୍ଗ ଆଗେ କରିବା। ଗୋଟେ ମିଟିଂ କରିବା। ଦିନେ ଆସିବ ଗୋଟେ ମିଟିଂ କରିବା ତ କେମିତି କଣ ଯିବା ଗାଡି କରିକି କେତେ ଦିନ ରହିବା ଆଉ କିଏ କିଏ ଯିବା ସବୁଆଡ଼େ ମିଟିଂ ନ କଲେ କିଏ ଯାଇପାରୁଥିବେ ନଯାଇପାରୁଥିବେ କାହାକୁ ସମୟ ହଉଥିବା ନ ହଉଥିବା। ତ ଗୋଟେ ମିଟିଂ କରିବା ମିଟିଂ କରିସାରିଲା ପରେ କୋଉ ଦିନକୁ ଯିବା କଣ କରିବା ଗୋଟେ ସମୟ ବାହାର କରିବା ସମସ୍ତ ତାଙ୍କ ପରାମର୍ଶ ନେଇକି ଆଉ ରହିବା ଆଉ ଯେହେତୁ ମାନେ ଯାତ୍ରା ଟାଇମରେ ଆମେ ଯିବା ତ ଆମକୁ ଟିକେ ଖାଇବା ଫାଇବା ଜିନିଷ ସେଠି ମିଳିବାକୁ ବହୁତ ଲେଟ୍ ହବ ତ ଆମେ ଭାବୁଛେ କିଛି ମାନେ ମାନେ ରହିକି ଶୁଖିଲା ଖାଦ୍ୟ ହଉ କିଛି ଫ୍ରୁଟସ୍ ହଉ ଅଁ ମୁ ସେ ସବୁ ସାଙ୍ଗରେ ନେଇକି ଯାଇଥିଲେ ଆମକୁ କିଛି ଖାଇବାର ଟିକେ ଅସୁବିଧା ହବନି। ଯେହେତୁ ରଥଯାତ୍ରା ଟାଇମନା ବହୁତ ଲୋକ ହେଠି ହେବେ। ତ ଆମକୁ ଟିକେ ଖାଇବା ଜିନିଷ ମିଳିବା ବହୁତ କଷ୍ଟ ହେଇଯିବ। ଆଉ କିଛି ଶୁଖିଲା ଜିନିଷ ନବା ଆ ଫଳ ନେବା। ଯେହେତୁ ଛୋଟ ଛୁଆ ବି ଯିବେ ଆମ ସାଙ୍ଗରେ ନହେଲେ ତାଙ୍କ ଦେହ ଖରାପ ହେଇଯିବ ଅସୁବିଧା ହବ ଆମେ ତ ଗାଡିରେ ବି ଯିବା ଗାଡି ରହିବ। ତ ନେଇକି ଯିବା ସେସବୁ ବିଷୟରେ ଟିକେ କଥା ହେବା ଫ୍ୟାମିଲି ବସିକି ଗୋଟେ ଦିନ ଗୋଟେ ଟିକେ ରଖିବା ତ ଆଉ କୋଉ କୋଉ ଯେ ପୁରୀ ତ ଯିବା ସେପଟ ଲାଇନ ଯିବା ଆଉ ତମେ ଆଉ କୋଉ କୋଉ ଯାଗା କେବେ ଯାଇଛ ସେ ବିଷୟରେ ଟିକେ କୁହ ଯଦି ସିଆଡ଼େ ବି ଯିବା ବୁଲି ଭଲ ଲାଗିବ।
ହଁ ପୁରୀ ପାଖରେ ସେଠି କାକଟପୁର ମଙ୍ଗଳା ଅଛି। ମଙ୍ଗଳା ମା ଅଛନ୍ତି ଆପଟେ ଭୁବନେଶ୍ୱରରେ ଯାହା ଯେତିକି ବୁଲିବାର ଅଛି। କଟକରେ ବି ମାଆ ଅଛନ୍ତି ଏପଟେ ଖୋର୍ଦ୍ଧାରେ ବି ଅଛନ୍ତି। ମା ଖୋର୍ଦ୍ଧାରେ ଭଗବତୀ। ସବୁଠି ଆମେ ବୁଲାବୁଲି କରିକି ଆସନ୍ତେ ସେପଟ ଲାଇନ୍ ଯେତେ ଭଲ ଲାଗନ୍ତା। ଆମ ଢେଙ୍କାନାଳ କପିଳାସ ଦେଖିଛି ଘଟଗାଁ ଦେଖିଛି। ଆସୁନଥରେ କପିଳାସ। ବୁଲିକି ଯିବା ବହୁତ ବଢ଼ିଆ ଜାଗା ପାହାଡ଼ ଉପରେ ବାବା ଅଛନ୍ତି। ଆଉ କପିଳାସରେ ବହୁତ ସାରା ମଙ୍କି। ବହୁତ ଭଲ ଲାଗିବ ତମେ ଆସ କେବେ ପ୍ଲାନିଂ କରିକି କପିଳାସ।
ହଁ ମୁଁ ତ ଶୁଣିଥିଲି ସେପଟ ଲାଇନ ବହୁତ ମାନେ ଜଙ୍ଗଲ ଏରିଆ ବହୁତ ସୁନ୍ଦର ପରିବେଶ ପୁରା ନାଚୁରାଲ ପରିବେଶ ମୋର ବି ବହୁତ ଇ ଇଚ୍ଛା ଥାଏ ଯାଇପାରେନି କିନ୍ତୁ ତମେତ କହିଲଣି ଯେହେତୁ ଯିବା ଦିନେ ସବୁ ସେପଟ ବୁଲିକି ଆସି ସାରିଲା ପରେ ଏପଟ ଲାଇନ୍ ସବୁ ଅ ଯିବା ମତେ ବହୁତ ଭଲ ଲାଗେ ଏ ସୁନ୍ଦର ପରିବେଶକୁ ଉପଭୋଗ କରିବା ପାଇଁ।। ତ ନିହାତି ଭାବରେ ଆମେ ଯିବା। ସବୁ ବୁଲିବା ଆଉ କିଛି ତମ ଆଡେ ରଜ କେମିତି କଣ ହଉଛି କିଛି କୁହ?
ରଜ ତ ଏ ବର୍ଷ ବହୁତ ଗରମ। ତଥାପି ତ ରଜଟା ସେଲିବ୍ରେସନ୍ କରିବାକୁ ପଡ଼ିବ। ଯେହେତୁ ଆମର ଓଡିଆ ପର୍ବ ଆମ ଗର୍ବ। ଆ ଏବର୍ଷ ରଜରେ କଣ ପିଠା ଦୋଳି ପାନ ବହୁତ ସ୍ପେଶିଆଲ ରହିଛି ପୋଡପିଠା ତମକୁ ଭଲ ଲାଗେ?
ବୋହୁତ୍ ଭଲ୍ ଲାଗେ ତମ କେମତି ପୋଡପିଠା କେନତି କଣ କର ଟିକେ କୁହ? ଆମୁକୁ ତ ଆସିନି ଆମେ ଜାଣିକି ହେଲେ ଟିକେ କରିବୁ ଆଉ କଣ।
ପୋଡ଼ପିଠା ଆ ଆ ଚୁନା ଚୁନା ଚାଉଳରେ ଚୁନା କରାହବ। ଆଉ ନଡ଼ିଆ ଗୁଡ ଉଁ ଉଁ ଘିଅ। ଏସବୁ ଫାସେ ଫାଷ୍ଟ ଚୁନା କରିଦବ ଚାଉଳକୁ ଭିଜେଇକି ଚୁନା କରିବ ଚୁନା କରିସାରିକି ରଖି ଦବ ନଡିଆ ଟିକ୍ ଟିକ୍ କରି କାଟିଦବ ତା ଭିତେରେ ଘିଅ ଦେଇକି ଚୁନାକୁ ଜନ୍ତିବ ଅ ଚୁଲିରେ ହଉ କି ଯୋଉଥିରେ ହଉ ଚୁଲାକୁ ଜନ୍ତିକିି ସେଥିରେ ଏଁ ଉମ କଡ଼େଇରେ କିନା ତାକୁ ଏ କରିକି ସବୁ ମିକ୍ସ କରିକି ଲୁଣ ଚିନି ସବୁ ପକେଇକି ତାକୁ ଗୋଳେଇକି ସେଇଠି ବସେଇଦବ ଚୁଲିରେ ସେ ରାତି ସାରା ନିଆଁ ତା ଓପେରେ ଦିଆହବ ଚୁଲି ଜଳାହବ ରାତି ସାରା ସେ ପୋଡ଼ି ପୋଡ଼ି ସଖାଳକୁ ପୁରା ରଜରେ ଫାଷ୍ଟ ରଜରେ ଫ୍ରେଶ୍ ଫ୍ରେଶ ପୋଡ଼ପିଠା କାଟିକି ଖାଇବ ବହୁତ୍ ଟେଷ୍ଟ ଲାଗିବ।
ହଉ ତାହେଲେ, ଏ ବର୍ଷ ରଜକୁ ତାହେଲେ ଆମେ ତମ ଘରୁକୁ ଯିବୁ ବୁଲି। ଯେହେତୁ ତମ ଆଡେ ହଉଛି ଭଲସେ କହୁଛ, ମହୋତ୍ସବ ସବୁ ଇଏ ଆମେ ଯିବୁ ବୁଲି ଆ ବହୁତ୍ ସାରା ପିଠା ବନା ହବ ଖାଇବା। ବୁଲିବା ମଜା କରିବା ରଜପାନ ଖାଇବା। ଆଉ ତମ ଆଡେ ସାଙ୍ଗ୍ ସମସ୍ତେ ଆସ ପରିବାର ଆସୁଚନ୍ତି ବୋଧେ ରଜରେ ବୁଲିବା ପାଇଁ ତ ଆମେ ବି ତମ
ଆମେ ବି ତମ ଫ୍ୟାମିଲି ସାଙ୍ଗେରେ ଟିକେ ଏ ବର୍ଷ ରଜ କରିଆ ତାହେଲେ ଯାଇକି। ଆଉ ତମ ଆଡେ ଏ ସବୁ ବହୁତ୍ ପ୍ରକାର ଦୋଳି ଗାଁ ପାଖେ ପାଖା ବି ଗାଁରେ ରଜ ହଉଥୁବ ସବୁଆଡେ ଯିବା ସବୁ ଗାଁ ବୁଲିବା। ଟିକେ ରଜ ମଜା ମସ୍ତି କରିବା। ଆଉ କଣ କୁହ?
ରଜକୁ ଆସିଲେ ବି ବହୁତ୍ ମଜା ଲାଗିବ। ତମେ ଆସିବାକୁ ଚେଷ୍ଟା କର। ମିଶିକି ଯିବା ବୁଲାବୁଲି କରିବା ଆଉ।
ହଉ ଆଉ ରାଜେଶ୍ ପାଇଁ ଡ୍ରେସ୍ ପତ୍ର କିଣି ସାରିଲେଣି ସପିଙ୍ଗ୍ କରିସାରିଲେଣି।
ନାଇଁ ସପିଙ୍ଗ ତ କରାହେଇନି ହବ ଏବେ ବଟ୍ ପୁଅ ପାଇଁ ନେଇ ଆସିଛି। ଆଉ ମୋ ପାଇଁ ଆଉ ଫ୍ୟାମିଲି ପାଇଁ ଯାଇଁକି ନେଇ ଆସିବୁ। କୋଉଦିନ ଫାଙ୍କା ଯେତେ ଗରମ ହୋଉଛି ଘରୁ ବାହାରି ହଉନି। ଟିକେ ଆଁ ସନ୍ଧ୍ୟାବେଳେ ଯାଇଁକି ସପିଙ୍ଗ୍ କରି ଆସିବୁ ତମେ ଆଣି ସାରିଲଣି।
ମୁଁ ତ ଆଣି ସାରଲିଣି ତିନି ରଜକୁ ତିନି ହଳ ଡ୍ରେସ୍ ଆନଚି। ଏ ତ ଗରମ ହଉଚି ନା ଏବେ ଯାଇକି ଆଣିଲୁ। ଉଁ ଏବେ ଭାବୁଛୁ ଉଁ ଉଁ ଟିକେ ସୁନ୍ ରଜବେଳୁକୁ ଯଦି ଥଣ୍ଡା ପାଗ ବର୍ଷା ହୁଅନ୍ତା, ତ ଟିକିଏ ଥଣ୍ଡା ପାଗ ଆସନ୍ତା ଭଲସେ ଏ ବର୍ଷ ରଜକୁ ପାଳନ କରିପାରନ୍ତେ। ଏଁ ତ ଖରା ଯୋଗୁ ବି ବାହାରକୁ ବାହାରିବାକୁ ଇଚ୍ଛା ହଉନି। ଦେହ ଖରାପ୍ ହେଇଯାଉଚି ତ ମୁଁ ଭାବୁଛି ଏ ବର୍ଷ ଟିକିେ ବର୍ଷା ହେଇଗଲେ ରଜକୁ ବହୁତ୍ ବଢ଼ିଆ ହୁଅନ୍ତା। ଆମେ ବି ଗ ଗାଁ ଦୂର। ଗାଁ ହେଉ କି ଯେଉଁଠି ଭଲ ହଉଛି ରଜ ଅ ସେଇଠିକି ବି ଯାଇପାରନ୍ତେ ଯେହେତୁ ଛୋଟ ଛୁଆଙ୍କୁ ନେଇକି ଯିବାନା ନହେଲେ ଛୁଆଙ୍କର ଦେହ ଖରାପ ହେଇଯିବ।
ହଁ ହଁ ବୁଲାବୁଲି କରିବା ପାଖାପାଖା ଜାଗା ଦେଖିକି। ବୁଲାବୁଲି କରିବା ମନ୍ଦିର ଫନ୍ଦିର ବୁଲିବା। ଦର୍ଶନ କରିବା ଠାକୁରଙ୍କୁ ରଜ ଏଞ୍ଜୟ କରିବା। ତାପରେ ଆମେ ପ୍ଲାନ୍ କରିବା ଯିବା ପାଇଁ ପୁରୀ।
ହଁ ପୁରୀ ତ ନିଶ୍ଚିନ୍ତ ଯିବା ଯେହେତୁ କଥା ଉଠିଲାଣି ତାପରେ କେବେବି ଆମେ ଦେଖିନେ ବର୍ଷ ଯେହେତୁ ଯିବା। ଗୋଟେ ପ୍ଲାନ୍ କରିକି ନିହାତି ଯିବା ରଜ ସରିଯାଉ। ତ ତା ବିଷୟରେ ଗୋଟେ ମିଟିଂ କରିକି ଆମେ କେମିତି କଣ ସବୁ ଯିବା ଆମ ଫ୍ୟାମିଲି ଯିବେ କି ଆମ ଆଉ କିଏ ବି ଯଦି ଫ୍ରେଣ୍ଡମାନୋ ବାହାରିବେ ସାଙ୍ଗ ହୋଇକି ଯିବାକୁ ତ ବହୁତ ଭଲ ଲାଗିବ ଗୋଟେ ବଡ଼ ଗାଡି କରିବା।
ଦିଟା ଫ୍ୟାମିଲି ମିଶିକି ଆମେ ପୁରୀ ଯିବା ଏଞ୍ଜୟ କରିବା ଯଦି ଦେଖିବା ଠାକୁର ଜାଗା ଦର୍ଶନ ହବ। ବୁଲାବୁଲି କରିବା ତାପରେ ପୁଣି ନେକ୍ସଟ୍ ଇୟରକୁ ଦେଖିବା।
ନେକ୍ସଟ ଇୟରକୁୁ ତ ନିହାତି ଆଉ କେଉଠି ଗୋଟେ ନୂଆ ଆଗେ ଏଇ ପାଖ ଜାଗା ବୁଲି ଆସିବା। ତ ତାପରେ ପୁଣି ଦୂର ଜାଗା ଆଉ ଗୋଟେ କୁଆଡ଼େ ଯିବା ଏପଟେ ବାଲେଶ୍ଵର ଲାଇନ ହଉ କି ନହେଲେ ପାରାଦୀପ ଲାଇନ ହଉ ଯୋଆଡେ ୟା
ଥିଲା କି।
ହଁ ମୁଁ ଯାଇଥିଲି ଥରେ ସେପଟେ ପଞ୍ଚଲିଙ୍ଗେଶ୍ଵର ଦେଖିଥିଲୁ। ଆଉ ଆଖଣ୍ଡଣମଣି ଯେଉଁ ଭଦ୍ରକ ସେଠିକି ବି ଯାଇଥିଲୁ। ହଁ ତ ବହୁତ ବଢିଆ ଜାଗା ଆପଣ ଯଦି ଯାଇନାହାନ୍ତି ତାହେଲେ ତାହେଲେ ଆମେ ଆଗେ ଯୋଉ ପୁରୀ ଲାଇନ ବୁଲି ଆସି ସାରିଲା ପରେ ତାପରେ ପ୍ଲାନିଙ୍ଗ କରିବା ଅ ଟିକେ ବର୍ଷା ଥଣ୍ଡା ପାଗ ଆସିଯାଉ ତ ସେପଟ ବାଲେଶ୍ୱର ଲାଇନ୍ ଯିବା ପଞ୍ଚାଲିଙ୍ଗେଶ୍ଵର ବହୁତ ବଢିଆ ଜାଗା ସେଟା ବି ସେମିତି। ଉଁ ନ୍ୟାଚୁରାଲ ବହୁତ ନ୍ୟାଚୁରାଲ ଜାଗା ବଢ଼ିଆ ଲାଗେ ପାହାଡ଼ ଉପରେ ଅଛନ୍ତି ଠାକୁର ବୁଲିକି ଆସିବ ବହୁତ ସୁନ୍ଦର ଜାଗା ଆଉ ଖଣ୍ଡଳମଣି ବହୁତ ବଢିଆ ଜାଗା। ସେପଟ ଲାଇନ ଆଉ ସେପଟ ବି ଅଛି ଯୋଉ ଆମର ବହୁତ ବଢିଆ ବଢିଆ ଜାଗା ଅଛି। ବଢିଆ ୱାଟର ପାର୍କ ବି ଅଛି ସେପଟେ ଗୋଟେ। ଯଦି କହୁଛେ ଏପଟେ ଯଦି ସମୟ ହେଲା ଯିବା ନହେଲେ ସେପଟ ଲାଇନ୍ ଗଲାବେଳେକୁ ବି ସେପଟେ ବି ଯାଇକି ବୁଲି ହବ। ଅ ତ ଆଉ ଆଉ ସବୁ ଜାଗା ଯାହାବି ରହିଗଲା। ଆମେ ଏମିତି ପ୍ଲାନିଂ କରିକି ସବୁବେଳେ ଏ ବର୍ଷକୁ ଯାହା ହେଲେ ଥରେ ହେଉ ଦୁଇ ଥର ହେଉ। ଉ ଫ୍ୟାମିଲି ସାଙ୍ଗରେ ବୁଲିଯିବେ ଗଲେ ବହୁତ ଭଲ ହବ। ମାନେ ଗୋଟେ ଖୁସି ମିଳିବ। ତ ଫ୍ୟାମିଲି ଲୋକ ବି ଏମିତି ଅଧିକାଂଶ ଲୋକ ଯାଇପାରୁନଥିବେ। ଆଉ ଗୋଟେ ସାଙ୍ଗ ହେଇକି ଗଲେ ସେମାନେ ବି ଯାଇପାରିବେ। ତ ସେମାନେ ଦେଖିବେ ଆମେ ବି ଦେଖିବାଏଞ୍ଜୟ କରିବା ବହୁତ ବଢିଆ ଲାଗିବ।
ହଁ ହଉ ତମେ କଥା ହେଇକି ଆସ ସାଙ୍ଗ ହେଇକି ଯିବା ଘରେ ପ୍ଲାନ୍ କର ସମସ୍ତଙ୍କୁ କୁହ ବସେଇକି ମୁଁ ଏପଟେ ହଜବେଣ୍ଡ କହୁଛି ମାନେ କଥା ହେଇକି ଆମେ ଯିବା ଆଉ
ହଉ
ଆଉ କଣ ଖାଇ ସାରିଲଣି?
ଆଉ ମୁଁ ତ ଖାଇସାରିଲିଣି। ଦେହ ଟିକେ ଖରାପ ଅଛି ବୋଲି ଭଲ ଲାଗୁନି ମୁଁ ଖାଇସାରିଲିଣି।
ଆଛା ଆଉ ସକାଳୁ ଏବେ କଣ ପ୍ଲାନ୍?
ପ୍ଲନ୍ ଅଛି ଟିକେ ବାହାରକୁ ଯିବାର ଅଛି ଫୁଣି ଟିକେ କିଛି ସ୍ ଅଛି ମାର୍କେଟିଂ କରିବାର। ତ ଭାବୁଛି ଖରା ଯୋଗୁଁ ଯିବୁନି ଦେହ ଖରାପ ହେଇଯାଉଛି ତ ପୁଣି ଅଛି ଅର୍ଜେଣ୍ଟ ଯେହେତୁ ଟିକେ। ଯିବାକୁ ପଡିବ ଆଉ
ହଉ ହଉ ଘରେ ରୁହ ଏନ୍ଜୟ କର। ଖାଇ ପିଇକି ଭଲରେ ରୁହ ଖରାଦିନ ପାଣି ପିଅ ତ ଆଉ ରଖୁଛି ଆଁ
ହୁଁ